ହ ହ ସାର୍ ନମସ୍ ନମସ୍କାର ଆଜ୍ଞା। ନାଇଁ ଆଜ୍ଞା ଘରେ ବସିଥିଲି ଟିକେ ଆଉ ଅଫିସରେ ଆଉ।
ଆଜ୍ଞା ଆଉ ବର୍ଷା ବର୍ଷେ ସେପଟା ଆପଣଙ୍କର କେମିତି ହଉଛି?
ହଁ ବର୍ଷା ବର୍ଷି ତ ଦି ଦିନ ହେଲାଣି ଲାଗି ଅଛି ବର୍ଷା ଆଉ। ବର୍ଷାଟ ପୁରା କଣ୍ଟିନ୍ୟୁ ଲାଗିଅଛି ଘରୁ ତ କୁଆଡ଼େ ବାହାରି ପାରୁନି ଅଫିସରେ ହୋମ୍ ଘରେଇ କାମ କଲା ଭଳିଆ ଅଫିସରେ ଅଫିସ୍ କାମ ଘରେ ହେଉଛି ଆଉ।
ଆଜ୍ଞା ଆମତ ଏପତେ ତିିନି ଚାରି ଦିନ ହେଲାଣି ବସା ଲା ଲାଗିକି ଅଛି ଯେ ପୁରା ପାଣି ହେଇଗଲାଣି ସବୁଆଡେ ଆମର।
ହଁ ନା ଗୋଟେ ଲଘୁଚାପ ହେଇଛି ତ ତେଣୁକରି ସେଇଟା ବର୍ଷା ଟା ଏବେ ତ ଦେବସ୍ନାନ ପୂର୍ଣ୍ଣିମା ଗଲା। ଆଉ ଲଘୁଚାପ ଟା ଆସିଛି ତା ଏ ଚାଷ ବାସ ପାଇଁ ଟିକେ ପାଣି ତ ଦରକାର। ଲଘୁଚାପଟା ଅଛି ମାନେ ଏଇନା ସେ ନିହାତି ଗୋ ସବ ତ ଏନେ ରହିବ ବର୍ଷା ଆଉ।
ଆଜ୍ଞା। ଏପଟେ ବର୍ଷା ହେଲାଣି ତିନି ଚାରି ଦିନ ହେଲାଣି ଆମର ମାନେ ଛାଡୁନି ଯେ ମାନେ କୁଆଡେ ଯାଇ ବିି ପାରୁନୁ ଆମେ ବି ବାହାରକୁ କୁଆଡେ ଆମର ବୁ ମାନେ ଆମର ବନ୍ଧୁବାନ୍ଧବ ହେଲିକା ହେଲା କୌଣସି ନିଜର ଆବଶ୍ୟକତା ହେଲା ଆମେ ବଜାରକୁ ଯାଇକି ଆମେ ଆଣିପାରୁନୁ। ଏତେ ଲାଗିକି ରହୁଛି ଯେ।
ଆଜ୍ଞା। ହଁ ସେଇଟା ତ ସେଇଆ ହଉଛି ଏପଟେ ବି ସେଇଆ ହବ ଯୁଆଡେ ଗୋଟେ ଯାହା ଘର ଜିନିଷ ସେଇୟା ଅଛି। ନା ଜଳଖିଆ ପାଇଁ କୁଆଡେ ଯାଇ ହଉଛି ନା ନିଜ ରାସନ ଜିନିଷ ପନିପରିବା କିଣିବା ପାଇଁ। ସେ ଭାରି ମାନେ ହାଟ ସଉଦା କରିବା ପାଇଁ ବି ଯାଇ ହଉନି ଭାରି କଷ୍ଟ ହଉଛି ମାନେ କଣ ବର୍ଷା ଟା କଣ ଟିକେ ଛାଡିଗଲା ହଁ ଅଧଘଣ୍ଟା ଛାଡିଗଲା ତମେ ଯାଇକି ଆଣିପାରିବେ କି ଯାହାନ୍ତା ବର୍ଷା ଛାଡୁନି। ବର୍ଷା ନ ଛଡିଲା କଣ ବାଧ୍ୟ ହେଇକି ଘରେ ବସିବାକୁ ପଡୁଛି। ହଉ ସେ ହୁଁ ଆଉ ତ ଗାଁ ପଟେ ଅଛୁ ନା ସହର ଭିତରେ ରହିଲେ କଣ ତମେ ଅନଲାଇନରେ ଅର୍ଡ଼ର କରିପାରିବେ କି ଯା କରିପାରିବ ଏଠି ଗାଁରେ ରହୁଛି ଗାଁରେ ରହିଲା ତ ସେଇରା କରିହବନି ନା।
ହଁ
ସହରରେ ରହିଲେ କଣ ଜିଅ ମାଟ ହଉ କି ଏ ଯୋଉ ଏଥରେ ଅ ସେଡୁ ଗୋଟେ ଅ ଅନଲାଇନରେ ଲୋକ ଅର୍ଡର କରିକି ଘର ଜିନିଷ କିଛି କିଣି ଦିଅନ୍ତି। କ
ଆଜ୍ଞା ଏପଟେ ତ ଆମର ସେପଟେ ଆମ ଗାଁ ପଟରେ ବି ଟେ ସୁବିଧା ଏତେ ନାହିଁ ଆମର ହେଲା ଅନଲାଇନ ଆମର ଏ ଅଫଲାଇନ ଉପରେ ଯାହା ନିର୍ଭର ଆମେ ବଜାରକୁ ଯିବୁ ଆମେ କିଣା କିିଣି କରିବୁ ତାପରେ ଏସବୁ ଜିନିଷ ଆଣିଲେ ହିଁ ଯାଇକି ଆମେ ଖାଇପାରିବୁ ତ ସେଇ ଜିନିଷ ଟିକେ ବର୍ଷା ଲାଗିକି ରହିଲା ବେଳକୁ ଅସୁବିଧା ହେଇଯାଉଛି ଆଉ
ଆଜ୍ଞା ଆଜ୍ଞା
ଆଉ ଘରୁ ବାହାରିବାକୁ ବର୍ଷା ସ ଆଡେ ବି ମାନେ ସ ସଉଦା ପତ୍ର ଆମର ଘର ବି ସରିଲାଣି କଣ କରିବୁ ଏଇଟା ପୁର ହରଣ କରୁଛି ଆଉ ଖରା ଦିନ ହେଇଥିଲେ ଆମର ବି ଏତେ ଅସୁବିଧା ହେଇନଥାନ୍ତା ହଉରା ତା ପଛେ ଦିନରେ ହେଲେ ଆମେ ସନ୍ଧ୍ୟାରେ ଯାଇକି ବି ଆମେ କରିକି ଆମେ ଆସିଥାଉ
ହୁଁ ହଁ ସେ ସେଇଟ କୁହାହେଲି ଅଧଘଣ୍ଟା ଘଣ୍ଟେ କଣ ବର୍ଷା ଛାଡ଼ିଲେ କଣ ନା ସକାଳୁଳି ଛାଡ଼ିଲେ ସେ ଯାଇପାର କିି ଦୁଇପ ଯେତ ଦୁଇ ପରେ ବି ସକାଳୁ ଚାଲିଛି କଣ୍ଟିନ୍ୟୁ ଖାଇ ହେଉ ନା ଘରେ ଖାଇ ହଉଛି ନା ଘରେ କିଛି ଇଏ କରି ହଉଛି ହୁଁ ନା ଖାଇପାରିବ ନା କିଛି କରି କରିପାରିବ ହଁ ଗାଁ ରେ ସିନା ଅଛ ବୋଲିଲି ହଁ ଘରେ କରିଦେଲେ ବାହାରେ ଯଦି ଡ ଚାକିରୀ ଫକିରି କରିଛନ୍ତି ସେ ହୋଟେଲ ରେ ଗଲାବେଳ ବି ବହୁତ ହଇରାଣ ହୋଟେଲରେ ବି ଖାଇହବ ମନ ଯାହାକ ଘର ଜିନିଷ ଯାହା ନେଇକି ଯାଇଥିବ ଏଇ ଜିନିଷ କାଇଁ କଣ କରିବା ବର୍ଷା ତ ଏଇ ନିହାତି ଦରକାର ଥିଲା ନା
ବର୍ଷା ଦରକାର କିନ୍ତୁ ଅତି ଅଧିକ ହେଇଗଲା ଆମର ଅସୁବିଧା ଇଯାଉଛନ୍ତି ନା ଆମ ତଳ ଅଞ୍ଚଳ ଗୁଡା ବି ଆମର ସେପଟେ ପାଣି ବୁଡିଯିବ ସେମାନେ ବହୁତ ହରଣ ହେବେ
ଲଗୁଛ ହୁଁ ଲଘୁଚା ଗୁଟା ଅଛି ତ ସେଇଥିପାଇଁ ଟିକେ ଏନ ରହିବ ଯେତ ହେଇଛି ମାନେ ନିହାତି ଏେ ପାଞ୍ଚ ଦିନ ଆପଣଙ୍କର ନିହାତି ପାଞ୍ଚ ଛଅ ଦିନ ହେେ ଏ ମାନେ ପାଣି ବାାଗଲା କହୁଥିଲେ ପାଞ୍ଚରୁ ଛ ଛଅ ଦିନି ଏଇନା ବର୍ଷା ରହିବ ପାଞ୍ଚ ଛଅ ଦିନ ରହିଲେ ତ ଝିପିଝିପି ହଉଛି।
ଚାଷ ଉପକୂଳ ପାଇଁ ଟିକେ ଚାଷବାସ ପାଇଁ। ଦକା ତଳ ହଦ ଟା ଖା ହୁଁ ଉଁ ଖାଲ ଯଉଟା ଅଛି ସେଇଟା ସବୁ ପାଣି ପଶିଯିବ ଟିକେ ଆଉ।
ଖାଲ ଜମି ଏଇନା ଆମର ପାଣି ପଷିକି ବୁଡି ଯାଇଥିବ ମାନେ ଚାଷୀ ମାନେ ଏବେ ନା ତଳି ରୋଇପାରୁ ଇବେ ନା ନା ଆମର ହେଲା ଆମର ବିଲ କାମ ହେଇପାରୁଥିବ ପାଣି ବହୁତୁ ବିଲରେ ହବନି ନା। ଅଳ୍ପ ବର୍ଷରେ ହଁ ହବ ଉଁ ଚାଷ ଜମି ପାଇଁ ଆମର ଯେତିକି ପାଣି ଦରକାର
ଆଜ୍ଞା ହଁ ବେଶୀ କଣ ବେଶୀ ବର୍ଷା ହେଲେ କଣ ତମେ ଚାଷ କରିତେ ଆପଣ ଚାଷ ଯୋଉ କଲେ ତ ମୂଲିଆ ମୂଲିଆ ମଜୁରରି ଲୋକଙ୍କୁ ଡାକି ଠିକ୍ ତ କାମ କରିବାକୁ ପଡୁଛି ନା ତେଣୁକରି ତମେ ଡାକିଦବ ସକାଳୁ କହି କାଲିଠୁ କହିଦବ ଆମେ ଏଇ ବିଲକୁ ବୁଝିଲ କି ସେ ବିଲକୁ ଯିବା କାମ କରିବା ପାଇଁ ଦେଖିଲାବେଳକୁ ମୁ ମୂଲିଆ ଆସିଲେ କିନ୍ତୁ ବର୍ଷା ଇଆଡେ ଛାଡୁନେଇ ସେ କଣ ମଜୁରୀ ଛାଡିବେ କି?
ଆଜ୍ଞା
ଛାଡ଼ିବନି କିନ୍ତୁ କଣ କରିବା? ସେଇଥିରେ କିନ୍ତୁ ବହୁତୁ କଷ୍ଟ ଯେ ଏଇଭଳିଆ ଯୋଉ ବର୍ଷା ଲାଗି ରହିଲା ବେଳକୁ ହୁଁ କାମ କାର୍ଯ୍ୟ କଲାବେଳକୁ ଭାରି କଷ୍ଟ ହଉଛି ପା। କରିହଉନି କିଛି।
ଛି ଯୋଉ ବର୍ଷା ହଉଛି ସେଥିରେ ଆପଣଙ୍କର ରେନିକୋର୍ଟ ବି କାମ କରିବନି କୁଆଡେ ଯଦି ଯିବା ଆସିବା କରି ଗଲ।
ଆଜ୍ଞା ଆଉ ଖରା ଦିନ ଟା ହିଁ ଆମର ଟିକେ ଭଲ ମାନେ ଆମର ଖରା ଦିନେ ଏତେ ବର୍ଷା ହୁଏନି କିନ୍ତୁ ଖରା ହୁଏ ଚଳିବ କିନ୍ତୁ ବେଶୀ ବର୍ଷା ହେଲେ ବହୁତ ଖରାପ।
ହୁଁ ଆଉ ଦେଖନ୍ତୁ ଖରା ଖରା ଦେଖନ୍ତୁ ଖରା ଅବ ହଁ ଦେଖନ୍ତୁ ଖରା ବର୍ଷା ଶୀତ କୁ ଇଏତ ତିନି ଟାକ ଋତୁ ଲାଗିକି ରହିଛି କିନ୍ତୁ ଉଭୟ ସହୁ ତିନିଟାହାଙ୍କ ଆମେ ମଣିଷ ହେଇଛେ ମାନେ ତିନିଟାକ ଜିନିଷକୁୁ ନେଇକି ଚଳିବାକୁ ପଡିବ ଆଉ ଖାଲି ଖରା ହେଲେ ହବନି କି ଖାଲି ବର୍ଷା ହେଲେ ହବନି, କି ଖାଲି ଶୀତ ହେଲେ ହବନି, ହଁ ଯେମିତି ଯୋଉ ପରିମାଣରେ ଖ ଖରା ହେଲା ସେଇ ହିସାବରେ ଋତୁ ଖରା ଋତୁ ସଇଲା ପରେ ବର୍ଷା ଋତୁ ଆସିଲା। ବର୍ଷା ଋତୁରେ ଯାହା ହେଲେ ଏଇଟି ଆପଣଙ୍କର ଆଷାଢ ମାସ ପଳେଇ ଆସିଲେ। ଆଷାଢ଼ ମାସରେ ସେତବେଳକୁ ଆଷାଢ ପ ଚାଲିଥିବ ପୁଣି ଶ୍ରାବଣ ମାସ ଆସିଲେ ସେତେବେଳକୁ ଜୋରରେ ମାନେ ବର୍ଷା ହବ। ସେତେବେଳେ ଆ ହୁରି ପୁଣି ଏ ଯଉ ଇଏ ହୁଁ ହୁଁ ଶ୍ରାବଣ ମାସଟା ଗୋଟେ ଧାର୍ମିକ।
ହୁଁ ଧାର୍ମିକ ବାର ସେ ମାସରେ ବି ଯୋଉମାନେ କାଉଁରିଆ ନେଇକିରି କାଉଡି ବିଲବାଡ଼ି ରୁ ନେଇକି ଯାଆନ୍ତି ସେମାନେ। ନାଇଁ ମାନେ ଯା ଚୁ ସେଲ୍ ଚୁଟି କାଟିବେନି କି ସେଭିଙ୍ଗ୍ ହେବେନି ସେ ମାସ ସାରା। ଆଇଁଷ ବି ଖାଇବେନି ଘରକୁ
ଭଲ ଲାଗେ ସେ ମାସ ଟା ଆକ୍ଚୁଲି ନିଜର ମାନେ ଗୋଟେ ମନସ୍କାମନା ପୂରଣ କରିବା ପାଇଁ ଲୋକମାନେ ବା ଖାଲି ପାଦରେ ପାଣି ଭାର ନେଇକି କି ଆମର ଯାଆନ୍ତି ନିଜ ନିଜର ମାନେ ମାନସିକ ଇଏକୁ ନେଇକି
ଆଜ୍ଞା
ମା
ହଁ କାମ ତ ଏବେ ଚାଲିଛି ଆଉ କଣ କରିବା କିନ୍ତୁ ସେ ମାସରେ ବି ଯୋଉମାନେ ସହର ହଉ କି ଗାଁ ହଉ ଯୋଉ ପୂଜା ସାମଗ୍ରୀ ଦୋକାନ ଯୋଉମାନେ କରିଥିବେ ସେମାନେ ସବୁ କାଉଡିଆ କର ତାଙ୍କର ସବୁ ଜିନିଷ ଦରକାର କାଉଡି ବାଡି ଦରକାର। କାଉଡିର ଯୋଉଁ ଯୋଉଁ ନ ଢାଳ ହେରିକା ଦରକାର ଦଉଡି ର କପଡା ପିନ୍ଧିବା ପାଇଁ ଠାକୁରଙ୍କ ପାଖରେ ପୁଣି ପୂଜା ହବ। ଆଉ ନି ନିକଷ୍ଟ ତ ତ ଯିଏ ଯୋଉ ଯାହାର ମାନସିକ କିଏ ଦଶ କିଲୋମିଟର ଯିବ କିଏ ପାଞ୍ଚ କିଲୋମିଟର କିଏ ପଚାଶ ପୂଜା ପାଠ ଲୋକ ସବୁ ଯିବେନା ହଁ ନିଜ ହୁଁ ନିଜ ଶରୀର ମ ମାନେ ମୋ ଗଛ ମାନେ ଶରୀର ଅନୁଯାୟୀ ତମେ ସେଇ ହିସାବରେ ମା ଏତିକି କିଲୋମିଟର ଯାଇପାରିବି କି ଚାଲିପାରିବି ଯାହାର ଅଭ୍ୟାସ ଥବ ନନେ ଜଣେ ଜଣେ କହନ୍ତି। ନୂଆ ନୂଆ ଲୋକ କହନ୍ତି ହଁ ଆମେ ଏତେବାଟ ପଳେଇବୁ କିନ୍ତୁ ଏତେ ବାଟ ଖାଲି ଗୋଡ଼ରେ ଗଲେ କଣ ହେଉଛି ନା ସେତେବେଳେ ଗୋଡ ଫଟକା ହେଇଯିବ। ତମେ ଆଉ ଚାଲି ପାରିବନି। ଗୋଡ ମାନେ ଗୋଡ ଟା ଟାଣିଦବ। ଶିର ଟାଣିଲା ଭଳିଆ ଟାଣିଦେଲେ ଆଉ ଚଲାବୁଲା କଲା ବେଳକୁ ଭାରି କଷ୍ଟ ହଉ ସେଇ ମାନେ ସେଇ ମାସଟା କଣ କରିବା।
ଆଜ୍ଞା ଆପଣ ସେପଟେ ପାଣିଭାର ନେଇକି ଯାଆନ୍ତି?
ହଁ ମ ମୁଁ ଯାଇନି ଯେ ଆମ ସାଙ୍ଗସାଥି ମାନେ ସେ ସବୁ ମନେ ଯାଆନ୍ତି ପିଲା ଏ ମାନ ଯୋଉ ମାନେ ପାଣି ଭାର ନେଇକି ସବୁ ଯାଆନ୍ତି ଭଲ ଲାଗେ ସବୁ
ଆମର ତ ଏଇ ବା ମାନେ ଏଇ ଶ୍ରାବଣ ମାସ ହେଲେ ଯୋଉ ଧୀରେ ଧୀରେ ବର୍ଷା ହଉଥିବ ଆମର ଏପଟେ ପାଣି ବାହାର ନେଇକି ଯାଆନ୍ତି ବହୁତ ଭଲ ଲାଗେ ଦେଖିବା ପାଇଁ ମୁଁ ତ କେତେବେଳେ ଯାଇନି ଲୋକଙ୍କର ଅନେ ଯାଚନା ଅଛି ଯାହାର ବି ମାନେ ଥିବ ମାନସିକ ହରିକା ସେମାନେ ସବୁ ନେଇକି ଯାଆନ୍ତି।
ହୁଁ ଏଇଟା ଆ ଆମର ପରମ୍ପରା ଅଛି ଆଷାଢ ମାସ ଚାଲିଛି ନା ଆଷାଢ ମାସରେ ମାନେ ବର୍ଷା ଧାରା ହେଇକି ଧାରା ବହିବ। ଶ୍ରାବଣ ମାସରେ ବି ଯୋଉ କେମିତି କହିବୁ ହୁଁ ଭା ଧାରା ଶାବଣ ଯୋଉଟା ମାନେ ତୁଳିରୁ ପାଣି ଖସିବନି ଚାଲିଥବ ସେମତି ନଷ୍ଟପ ଶାବଣ ମାସ ରେ ଗୋଟେ ଗୋଟେ ବର୍ଷ ଶ୍ରାବଣ ମାସରେ ପାଣି ପାଣି ଭାର ଇଏ ହୁଏନି ଯେ ସେ କଣ ହୁଏ ଆପଣଙ୍କର ମାନେ ଚାଲିି ଗଲା ବେଳକୁ ମାନେ ଖରାରେ ଗଲା ବେଳକୁ ଗୋଡ ପୁରା ଫୋଟକା ହେଇଯିବ ଦି ତିନି କିଲୋମିଟର ଗଲା ବେଳକୁ। ଏବେ ତ ରାସ୍ତା ତ ସବୁଆଡେ ତ ଢଳେଇ ରାସ୍ତା ହେଇଗଲାଣି। ଢଳେଇ ରାସ୍ତା ସେମ ଯୋଉ ପିଚୁ ରାସ୍ତା ତ ତେଣୁକରି ଆଗରୁ କଣ ମାଟି ଫାଟି ଥିଲା ସେଠି ଚଳୁଥିଲା।
ଆଜ୍ଞା। ବର୍ଷା ହେଲେ ଟିକେ ଭଲ ଲାଗେ ଯିବା ପାଇଁକା ଆଉ ଆଉ ଗୋଡ ତାତି ଯିବନି ଆଉ ଆପଣଙ୍କର ଆଜ୍ଞା ସିଏ ଠଙ୍ଗ ଗରମ ବି ବେଶୀ ହଉନଥିବ
ହଁ।
ଆଜ୍ଞା କୁହନ୍ତୁ।
ହଁ ନା ମୁଁ କହିଲି ବର୍ଷା ହେଲେ କଣ ତମେ ଚାଲିପାରିବ କିଛି କିଲୋମିଟର ଯାଇ ପାରିବ। ତାଠୁ କମ ହେ ବର୍ଷା କମ ହେଲେ ବେଶୀ ବାଟ ଯାଇହବନି ଗୋଡହାତ ବେଶୀ ହେଇଯିବ ଆଉ ତୁମକୁ ଥକା ଲାଗିବ ହାଲିଆ ଲାଗିବ ଯାଇକି ତମେ ଇ କରିବ।
ଆଜ୍ଞା ହଉ ଚାଲିଛି ସେଇ ଟାଇପରେ ଆମର ଖରା ଦିନ ତାପରେ ବର୍ଷା ଦିନ ତାପରେ ଶୀତ ଦିନ ଏଇ ଟାଇପରେ ତ ଆସେ ଆଉ।
ହଉ ଆଜ୍ଞା ରଖୁଛି ତାହେଲେ ଆଉ ନମସ୍କାର। ଆଜ୍ଞା ହଉ ହଉ ରଖୁଛି ଆଜ୍ଞା ନମସ୍କାର।